ତ
କଣ କରୁଚୁ?
ମୁଁ ଏଇଠି ଛିଡ଼ା ହେଇଥିଲି।
ଓ ଖାଇସାରିଲୁଣି?
ହଁ।
କଣ ଖାଇଲୁ?
ହଁ ମ୍ୟାଗି।
ଓହୋ! ଆଉ କଣ କହ?
ଆଉ ତୁ ରଜ ଡ୍ରେସ୍ କିଣି ସାରିଲୁଣି?
ମୁଁ ହଁ ଯୋଉ କିଣିବି ଭାବୁଛି। ଏଇ ଯିବି ଦି ଦିନ ତିନି ଦିନ ପରେ।
ହଉ।
ହଁ। ଆଉ ଦେହ ଭଲ ଅଛି?
ହଁ।
ଓହୋ, ଆଉ ଯୋଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ସମସ୍ତେ ଭଲ ଅଛନ୍ତି।
ହଁ ଆମ ଘରେ ବି ଭଲ ଅଛନ୍ତି ଆଉ ଯୋଉ ଗରମ ହଉଛି ନା?
ହଁ ପ୍ରବଳ।
ଆଉ ଡଲି ଖୁଡ଼ି କଣ କରୁଛନ୍ତି?
ସିଏ ଦେଇଛି ମେଡ଼ିସିନ ଦୋକାନ ଆଣିବା ପାଇଁ କି ନା ମେଡ଼ିସିନ।
ଆଉ ଆଜି ତମ ଘରେ ଆଇଁଷ କଣ ହେଇଛି ଖାଇବାକୁ?
ମଟନ୍।
ମଟନ ହେଇଛି ତମ ଘରେ ଆମକୁ ଡ଼ାକିଲୁନି?
ହଉ ଆସିବୁ ତୁ ଖାଇବୁ ଆଉ।
ଓ ତୁ ତ ଡ଼ାକିଲୁନି ମଟନ ହେଇଛି।
ହଉ ଆଉ ଡ଼ାକିବି ଆସିବୁ ଖାଇକି ଯିବୁ।
ହଉ ଆଉ ଆଉ କିଶାନ୍ ନାହିଁ?
ସେମାନେ ପାଠ ପଢୁଛନ୍ତି।
ଓହୋ! ଆଉ ପୂଜା ଅପା?
ଆଉ ସାନ ମାମା?
ସେ ମ୍ୟାଗି କରିକି ଦେଇକି ଯାଉଛନ୍ତି ଗୁଡୁ ଭାଇକୁ ଖାଇଦେବା ପାଇଁ।
ଉୁଁ ହୁଁ ଆଉ ରୋଜା ଅପା ଆସିନି ଘରକୁ?
ନା ସେ ଆସିନି ଆସିବା କଥା ସନ୍ଧ୍ୟା ବେଳେ।
ଝିଅ?
ଝିଅ ସେ ବି ସେଇଠି ତା ପାଖରେ। ଆର୍ ପଟେ ସିଏ ବି ଆସନି ଆସିବ ଆଉ।
ଓହୋ, ବଡ଼ ବାପା, ବଡ଼ ମାଆ?
ସେମାନେ ବି ଆସିନାହାନ୍ତି ଆସିବେ ବୋଧେ ସନ୍ଧ୍ୟାବେଳେ କହୁଥିଲେ ତ?
ଓହୋ। ମଟନ୍ ଆଜି କିଏ କରିବ?
କେଜାଣି କିଏ ଗୋଟେ କରିବ ଆଉ? ମତେ ଲାଗୁଛି ଗୁଡି ଅପା କରିବ ବୋଲିକିନା!
ଓହୋ! ସେ କଣ କରୁଛି?
ସିଏ ଫୋ ଫୋନରେ ଗପୁଛି।
ଓହୋ! ହ ଆଉ ଲିକୁ?
ସିଏ ବି ଫୋନ ରେ ଗପୁଛି।
ତୁ ବି ଫୋନ ରେ ଗପୁଛୁ?
ହଁ।
ଆଉ ଗାଧୋଇ ସାରିଲୁଣି?
ହଁ ଗାଧେଇ ସାରିଲିଣି।
ଓହୋ, ଆଉ ଅଙ୍କି କଣ କରୁଛି?
ଅଙ୍କି ଏଇଠି ବୁଲୁଚି ପାଠ ନ ପଢ଼ିକି।
ତାକୁ ଦିଟା ସେକି ଦବୁ କାହିଁ ପାଠ ପଢୁନି।
ହଁ ହଁ ମାଡ ହବ ବା। କାଲି କାଲି ତାକୁ ସାଇ ବାଡେଇଥିଲା ଆଜି ତାକୁ ମୁଁ ବାଡ଼େଇବି।
ଓହୋ ଆଉ କଣ କହ? ଆ ଯୋଉ ଗ୍ୟାଲେରିଆ ଯାଇଛୁ କେବେ?
ହଁ ଯାଇଛି ବୋହୁତ ଥର।
ଓହୋ ଆଉ କଣ କହ? ଆଉ ହଉଛି କୋଣାର୍କ ଯାଇଛୁ?
ହଁ ଯାଇଛି ଉମ୍ ଆଉ ତୁ?
ହଁ ମୁଁ ଯାଇଥିଲି ଯାଇଥିଲି ଆଉ। ଆଉ ଯୋଉ କଣ ତ ଗୋଟେ କହୁଥିଲି, ସାଇକେଲ ଚଲା ଶିଖିଛୁ ନା ନାଇଁ?
ହଁ ଶିଖିଛି ଯେ ରୋଡ ରେ ଚଲେଇବାକୁ ଡର ଲାଗୁଛି ଆଉ ଏମିତି ଚଳାଉ ଥିଲି ଗୋଟେ ସାମ୍ନାରେ ଗାଡି ପଳେଇ ଆସିଲା ଯେ ମାଡ ହେଇଯାଇଥାନ୍ତା। ସେବେଠୁ ରୋଡ ରେ ନେଇକି ଯିବାକୁ ଡର ଲାଗୁଛି।
ଓହୋ ହୋ। ଆଉ ଥଣ୍ଡା ପାଣି ପିଉଛୁ, ନା ସାଧା ପାଣି ପିଉଛୁ?
ଦିଇଟାକ।
ମୁଁ ତ ଗୋଟେ ଅଭ୍ୟାସ ହେଇ ଯାଇଛି ଖାଲି ଥଣ୍ଡା ପାଣି ପିଇବା ଯେ ସାଧା ପାଣି ରୁଚୁନି।
ଓହୋ।
ଉମ୍ ଜଣେ ଜଣଙ୍କର ଫ୍ରିଜ ଶରେ ରଖୁନାହାନ୍ତି ଥଣ୍ଡା ପାଣି ସାଦା ପାଣି ପିଉଛନ୍ତି ଭଲ।
ହଁ ସାଧା ପାଣି ପିଇଲେ ବି ଭଲ।
ଆଗରୁ ଆମର ଗୋଟେ ମାଠିଆ ଥିଲା ଦେଖିଛୁ?
ହଁ ହଁ ଦେଖିଛି।
ସେ ମାଠିଆ ଟା ବଢିଆ ତା ଦେହରେ ଆଗରୁ ପାଣି ସେଇଥିରେ ରଖା ହୁଏ। ଫ୍ରିଜ ରେ ସେତେବେଳେ ଫ୍ରିଜ ଥିଲା କିନ୍ତୁ ମାନେ ଫ୍ରିଜ ରୁ ବେଶୀ ପିଉଥିଲେ କି ନାଇଁ କିନ୍ତୁ ମାଠିଆରୁ ପାଣି ପିଉଥିଲେ ସମସ୍ତେ। ମାଠିଆ ପାଣି ବି ପୁରା ବହୁତ ଥଣ୍ଡା ଫ୍ରିଜ୍ ପାଣି ଭଳିଆ। ସିଏ ତ ପାଣିରେ ତୁ ଯଦି ମାନେ ଗାଧେଇବୁ ବି ତତେ ପୁରା ବରଫ ପାଣିରେ ଗାଧୋଇଲା ଭଳିଆ ଲାଗିବ।
ହଁ ମାଠିଆ ପାଣି ବହୁତ ଥଣ୍ଡା। ପିଉଥିଲି ଆଗରୁ। ମାଠିଆ ପାଣି ପିଇଲେ ପେଟ ଥଣ୍ଡା ବି ରହିବ।
ହଁ ଏବେ ତ ଖରା ଦିନେ ପିଲାଙ୍କର ବେଶୀ ପେଟ ଗରମ ହୁଏ ଆଉ।
ହଁ ଆମ ଚୁଇଁର ବି ହେଇଛି ପେଟ ଗରମ ତାର ଝାଡା ହଉଛି।
ହଁ ବା ଚୁଇଁ କଣ କରୁଛି?
କିଏ ଶୋଇଛି ଶୋଉଛି।
ଓହୋ ହଁ ପୂଜା ବା ପାଖରେ? ପୂଜା ବା ଯାଇନି କି ଘରକୁ?
ନାଇଁ ରବିବାର ଦିନ ଯିବ।
ଓହୋ ଛୁଆ କଣ କହୁଥିଲା ପଳେଇବ ବୋଲି?
ମୁଁ ଯାଇନି ଆଁଉ ତାର ପିରିୟଡସ ହେଇଗଲା ତ ଏଥରୁ।
ରବିବାରେ ସେ ରଜକୁ ଆସିବ ନା ଆସିବନି?
ନା ସେ ରଜକୁ ଆସିବନି ସେ ଅଗଷ୍ଟ ଜୁଲାଇ ବେଳକୁ ଆସିବ।
ଆଉ ବଡା ବା ସାଧକୁ ବି ଆସିବନି?
ନାଇଁ ତାଙ୍କ ଶ୍ରାଦ୍ଧକୁ ବି ଆସିବ ନା।
ଆସିବ ଟି ଓହୋ। ଏଥର କେମିତି ରଜ ପରେ ଯାଇକି ତାଙ୍କ ଶ୍ରାଦ୍ଧ ପଡୁଛି।
ହବା ସେଇଥିରୁ ଏଥରକ ରଜ କୋଉ ତାରିଖରେ ଚଉଦ ନା କେତେରେ?
ରଜ ତ ସବୁ ବର୍ଷ ଚଉଦରେ ଏଥର କଣ ଆଉ କୋଉଥର କଣ? ଆଉ ହଉଛି ରଜରେ ଡ୍ରେସ କିଣି ସାରିଲଣି ରଜ ପାଇଁ?
ଅଛି ମୋର ଗୋଟେ ଯଦି ହବ ଆ ଗୋଟେ କିଣିବି ଭାବୁଛି ଗୋଟେ କୃତି ଟାଇପ ର ଗୋଟେ କିଣିବି। ମାନେ ଗୋଟେ କୁର୍ତ୍ତିୀ ଥିବ ପ୍ଲାଜୋ ଟାଇପ ର ପ୍ୟାଣ୍ଟ ଥିବ ସିଙ୍ଗଲ ବାଲା।
ହଁ ଭଲ। ମଟନ କିଏ କରିବ ମଟନ ତ ଭଲ ମତେ ବହୁତ ବଢିଆ ଲାଗେ।
ହୁଁ କେଜାଣି କିଏ ଗୋଟେ କରିବ ବୋଧେ ସାନ ମା ନହେଲେ ଗୁଡିଅପା ଦି ଜଣ ଭିତରୁ କିଏ ଗୋଟେ କରିବେ। ମୁଁ ଯାଉଛି ସାନମା ଘରକୁ ଯିବି ସେ ପିଆଜ ହେକ ଭାୁଛନ୍ତି ତ ଏଥିରୁ
ଓହୋ, ମଟନ କେତେ ଆସିଛି ଅଧିକ ଆସିଥିବ ତ?
କେଜାଣି କିଲେ ପାଖାପାଖି ବୋଧେ ଆସିଛି।
ଅଧିକ ଆସୁଥିବ ତୁ ଜାଣିନଥିବୁ।
ଓ, ହଁ।
ଅ ବଡ ବାପା ବଡା ମା ହେରିକା ଆସିବେନି ତାହେଲେ ଆ ତମେ ମାନେ ଯେତିକି ଖାଇବ?
ହଁ, ବଡ ବାପା ବଡା ମା ମାନେ ଆସିବେନି ଯଦି ବି ହବ ସାଆନ୍ତ ବାବୁ ଡାକି ଡାକିବେ ଆଉ ନହେଲେ ନାଇଁ ଆଉ।
ଓହ ଜିଗୁନ ଆସିବ ନା ନାଇଁ ଏଥର ରଜକୁୁ?
ସିଏ କେଜାଣି ସେ ତ ଆସୁନି। ତାକୁ ଥରଟେ ମୁଁ ଫୋନ କରିଥିଲି, ତା ଛୋଟ ଫୋନ ରୁ ଯେ ସେ ତା ସାଙ୍ଗ ମାନଙ୍କ ସାଙ୍ଗେ କୁଆଡେ ଗୋଟେ ବୁଲିବାକୁ ଯାଇଥିଲା।
ଏ ପରୀକ୍ଷା ପରେ ନା ପରୀକ୍ଷା ଯୋଉ ସରି ରେଜଲ୍ଟ ବାହାରିବା ପରେ ରେଜଲଟ ବା
ରେଜଲ୍ଟ ବାହାରିିବା ପରେ ପରେ ଏ ବିନ୍ଦୁସାଗର ନା କୁଆଡ଼େ ଗୋଟେ ଯାଇଥିଲା?
ଓହୋ ତାହେଲେ ଇଆଡେ ଆସୁନି ନୁହ।
ନାଇଁ, ସେ ଆଡେ ଆସିଛି ସେ କହିଲା ଆର ବର୍ଷ ଆସିବ ଏପଟ କୁ।
ଆର ବର୍ଷ?
ସେ କହୁଥିଲା ସେ କହୁଥିଲା, ଆମର ସରିଯାଉ ପ୍ଲସ୍ ଟୁ ଫାଷ୍ଟ ଇଅର ସରିଲା ମୁଁ ଆସିବି ଏପଟକୁ। ଆଉ ଏବେ ଯିବିନି।
ଓହୋ ହଉ ଭଲ ଆଉ। ଯୋଉ କଣ ତ ଗୋଟେ କହୁଥିଲି ଆଉ ସ୍କୁଲ କଲେଜ ହେରିକା ଖୋଲିବ କେବେ?
ଅଗଷ୍ଟ ବେଳକୁ ଖୋଲିବ।
ଅ ଅଗଷ୍ଟ କୁ ଖୋଲିବ ନା ଏବେ ଖୋଲିବ?
କେଜାଣି ମତେ ମୋ ଭଉଣୀ ତ କହୁଥିଲା କଲେଜ ଖୋଲିଲା ବେଳକୁ ଅଗଷ୍ଟ ହେଇ ଯିବ ଅଙ୍କି ସାଇଙ୍କର ଜୁନ ଟୱଣ୍ଟୀ ସତ କଣ ସତରେ ଖୋଲିବ?
ଓ ହୋ ହଁ। ହଁ, ଏବେ ତ ଖରା ଯୋଉ ଭଳିଆ ହଉଛି ଛୁଟି ଟିକେ, ଏକ୍ସଟେଣ୍ଡ ବି ହେଇପାରେ? ହୁଁ, ଆଉ ଜୁନିଆ ବା ଆସିନାହାନ୍ତି?
ବିଷ୍ଣୁ, ନା
ଉଁ ଉ ହୁଁ, ଆଉ ହଉଚି ସାଇ ଗାଧୋଇ ସାରିଲାଣି?
ହଁ, ନାଇଁ ସାଇ ଝାଡା ଯାଇଥିଲା ଗାଧେଇବା ପାଇଁ ଯାଇନଥିଲା!
ସେ ତାକୁ କଣ କୁହା ଯାଇଥିଲା ପଢିବାକୁ, ମୁଁ ତାକୁ କହିଥିଲି ସେ କଣ ପଢୁନି ଏତେବେଳ ହେଲାଣି ତାକୁ କହିବି ଗୋଟେ ଯାଏଁ ପାଠ ପଢିବାକୁ!
ଅମ୍ବା ତାର ବାହାଘର ହବ ତ, ସେଇଥିରୁ ସେ ପାଠ ପଢୁନି, ହିଁ ତ ବାହାଘରକୁ ଅନେଇକି ବଇଚି
ହୁଁ ଖରାରେ ପୁଣି ବାହାଘର କେତେ ଗରମ, ସପିଙ୍ଗ ଫପିଙ୍ଗ ପାଇଁ! ମୂ ଟିର ବି ଗୋଟେ କଣ ନଣନ୍ଦ ବାହାଘର ବା ନା କଣ?
ହବା ତେଇଶି ତାରିଖରେ ଅତି ଗୋଟେ ହଉଛି, କହୁଛି ପୂଜାଅପା କୁ କହୁଛି ମୁଁ କାର୍ଡ ଦେବିନି, ତୁ ହେମିତି ପଳେଇ ଆସିବୁ!
ଉୁଁ, କୋ ଏଇ ଜୁନ ତେଇଶ ରେ
ହଁ!
କୋଉଠି ହବ? ତାଙ୍କର ସେ ଯୋଉ କେଉଁ କଣ ଦାଣ୍ଡି!
ନାଇଁ, ଢେଙ୍କାନାଳରେ ନାଇଁ ଭୁବନେଶ୍୍ୱର ୟୁନିଟ ଏଇଟ ଓ ଏମ୍ସି କଲ୍ୟାଣୀ ମଣ୍ଡପରେ ହବ।
ଓହୋ ତାହେଲେ ସେଇଠିକି ସମସ୍ତେ ଯିବେନି ହଁ
ହୁଁ ସମସ୍ତଙ୍କୁ ଦିଆହାଇଛି ସେ ପୁଣି ପାଞ୍ଚ ଜଣଙ୍କୁ ମାନେ ଆମର ପାଞ୍ଚ ପାଞ୍ଚଟା ଘର ଲୋକ ମାନେ ପାଞ୍ଚ ପାଞ୍ଚଟା ଆମ ମେମ୍ବର ନୁହଁ କି
ହ
ସେମାନଙ୍କୁ ଦିଆହେଇଛି ପାଞ୍ଚ ପାଞ୍ଚଟା କାର୍ଡ ଦିଆହେଇଛି।
ଓହୋ ଗୁଆ ବି ଦେଇଥିବେ ତ
ହୁଁ ୟଆ ହେଇଛି କି ନା ଆମ ଘର ଗୋଟେ ଦ ଯାହା ହବ ଆଉ ଯେତିକି ସେ ରଖିବ ଆଉ
ହଁ ଆଉ ତାହେଲେ ରୋଜା ବା ଫୂଜା ବା ଯିବେ ନା ଯିବେନି କେ ଯାନି
ରୋଜାପା ଯିବ ବୋଧେ ପୂଜାପା ବି ଯିବ ପୂଜାପାକୁ ବି ଦିଆ ହବବା ବା କାଡ ସା ଘର ଲୋକ କକୁ ଶାଶୁ ଘର ଲୋକକୁ
ଜବ ବାହାଘରକୁ ତ ଆସିଥିଲେ ତା ନଣନ୍ଦରକା ସମସ୍ତେ ସେଇ କଥା
ପୂଜା ବାହାଘର ଲୋକ ପଙ୍କ ବାପହାଘର ହେଇଥିଲା କି
ହଁ ତୁ ଗୋଟେ ଗୋଲାପ ଫୁଲ ଲଗେଇକି ଶାଢୀ ପିନ୍ଧିକି ଆସିଥିଲା ମନେ ପଡୁନି!
କେ ଜାଣି! ମୋର ମନେ ପଡୁନି ତା କଥା ମନେ ନାହିଁ ଆଉ ସମସ୍ତଙ୍କ କଥା
ହଁ ହଉ ହଉ ରଖୁଛି ଆଉ ମୁଁ ଟିକେ କାମ କହିଲା ଯାଉଛି।
ହଁ ହଁ